ହାଲୋ।
ହଁ ଦିଦି କଣ କରୁଚ?
ଏଇ ବସିଥିଲି। ତୁ କଣ କରୁଚୁ?
ହଁ ମୁଁ ବି ଏଇ ବସିଥିଲି ବାହାରେ, ପବନ ଦୋଉଚି ତ ଏଇ ହେଇଥିପାଇଁ ଆଉ। ଆଉ କଣ କଣ ଖାଇଚ?
ଏଇ ଖାଇଥିଲି ଭାତ ଅ ହ।
ଅ ହଁ।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
ଗାଁ ରେ ସବୁ ଅଛନ୍ତି ଭଲ ଆଉ।
ଅ ହଁ। ଆଉ କଣ କହ?
ଆ ମୁଁ ଏ ଯୋଉ ଲଗେଇଥିଲି କଣ ପାଇଁ କହିଲ ଯୋଉ ଉ ମାନେ ଏଇ ଯୋଉ ଆମର ଏଇଠି ଗୋଟେ ରଜ ମହୋତ୍ସବ ଟେ ହଉଚି।
ହଁ।
ରଜ ମହୋତ୍ସବ ହଉଚି ଯେ ସେଇ ଯୋଉ ରଜ ମହୋତ୍ସବରେ ସମସ୍ତେ ଯୋଉ ଆସିବେ ଯୋଉ ମାନେ ସାଙ୍ଗମାନେ ଆସ ଆସିବେ ଆଉ ଯୋଉମାନେ ସବୁ ବାହାହେଇକି ଯୋଉ ଝିଅ ମାନେ ଯାଇଛନ୍ତି ଭାରି ସେମାନେ ବି ଆସିବେ।
ହଁ।
ସେଇ ଗୋଟେ ରଜ ମହୋତ୍ସବଅ ରଜ ମହୋତ୍ସବ ହବ ସେଇଟା ମାନେ ରଜ ମହୋତ୍ସବ ଟା ସ ସାରିଲା ପରେ ଯୋଉ ଦିଦି ମାନେ ବଡ଼ ଦିଦି ହେରିକି କହୁଛନ୍ତି ଗୋଟେ ଭୋଜି କରିବେ ବୋଲି।
ଓହୋ ଯୋଉମାନେ ବାହା ହେଇ ଯାଇଛନ୍ତି।
ହଁ ସେ କହିଲେ ଯେ ସେ ହଁ ଯୋଉମାନେ ବାହା ହେଇ ଯାଇଛନ୍ତି ସେମାନେ ଆସିବେ ତ ସେ କହିଲେ ସେମାନେ ଆସିବେ ତ ଏଇ ଯେ କେତେ ବର୍ଷ ପରେ ଆସିଛନ୍ତି ରଜକୁ ତ ଆସିବେ ସମସ୍ତେ ସା ଏକାଠି ହେବେ ଏକାଥରେ ଗୋଟେ ଭୋଜିଟେ କରିବା ପାଇଁ କହୁଛନ୍ତି ଆଉ
ଓହୋ।
ସେ-ସେଇଥିପାଇଁ ମୁଁ ଲଗେଇଥିଲି ସେ ଯୋଉ କହିଲେ ସମସ୍ତଙ୍କୁ ଫୋନ କରିକି ଜଣେଇଦବା ପାଇଁ ମୁଁ କହିଲି ହଁ ମୋ ପାଖରେ ଯେତି ଏତିକି ନମ୍ବର ଅଛି ମୁଁ ସେମାନଙ୍କୁ ଫୋନ କରିକି ଜଣେଇଦେବି।
ହୁଁ।
ସେ କହିଲେ ହଉ ତାହେଲେ ଆଉ ଏମିତି କରିକି ଯୋଉ କହିଲେ ଭୋଜି ଭାତ କରିବା ବୋଲି ଗୋଟେ ମୁଁ କହିଲି ହଉ। ତାହେଲେ ମୋ ପାଖରେ ରେ ଯେତିକି ନମ୍ବର ଅଛି ମୁଁ
ଭୋଜିଟା କୋଉଠି କରିବା ମାନେ ଗାଁରେ ନା ବାହାରାରେ ଯାଇ କୋଉଠି କଲେ
ନାଇଁ ଏଇ ଗାଁ ରେ ଅଛି ମାନେ ଗୋଟେ ଜାଗାଟେ ମାନେ ସେଇ ହେଇପଟେ ତଳ ମାନେ ଗୋଟେ ଜଙ୍ଗ ଗୋଟେ ଅଛି ବଡ ବନ୍ଧ ବୋଲି ଗୋଟେ କହୁଛନ୍ତି ସେମିତି ଗୋଟେ ଜାଗାଟା ଅଛି। ସେଇଠି ମାନେ ସବୁ ଅଛି ପାଣି ସୁବିଧା ଅଛି ସବୁ ମାନେ ଭଲ ଜାଗା ଅଛି ସେଠି ସମସ୍ତେ ଭୋଜି ଭାତ ବି କରନ୍ତି ମାନେ ଯୋଉ ବ୍ୟାଚ୍ ଭିଷ୍ଟ ହେରିକା ହୁଏ ସେ ସବୁ କରନ୍ତି ଆଉ।
ଓହୋ।
ସେଇଟା ଗୋଟେ ଭଲ ଜାଗା ଗଟେ ପାଣି ସୁବିଧା ବି ଅଛି ମାନେ ଇଆଡେ ସବୁ ମାନେ ଅଛି ଗଛ ପତ୍ର ମାନେ ଛାଇ ଫାଇ ସବୁ ଅ ଛି ମାନେ ନିଆଁ ଫିଆଁ ଇଏ ପାଇଁ ମାନେ କିଛି ଏମତି ଅସୁବିଧା ନାହିଁ ସବୁ ସୁବିଧା ଅଛି ଆଉ।
ହଁ ଭୋଜିଗଲେ କଣ କଣ ଆଇଟମ କରିବା ସବୁ?
ସେଇଟା ଯେଉଁ ଫୋ ଗୋଟେ କାମ କଲେବ ଗୋଟ ଗ୍ରୁପଟେ କରିଦେଲା ସେ ଗ୍ରୁପ ସମେ ନାଁଟା ଦେଇକି ମାନି ଯି ଯେ ଯୋଉମାନେ ଯୋଉମାନେ ଭୋଜି କ ସମସ୍ତଙ୍କୁ ଆଡ କରିଦେଇକି ଗୋଟେ ଏମତି ସବୁ ତ ଯାଇଛ ସବୁ କିଏ କଣ ହବ ସେଇଟା ସବୁ ବୁଝା ବୁଝି କରିବା ପାଇଁ ଇ ହୁଏ ଆଉ।
ଭଲ ହବ ଆଉ ମୁଁ ତ ଏବେ ଯାଇନି ମୁଁ ରଜକୁ ଯିବି। ଆଉ ରଜକୁ ଗଲେ ରହିବି ଭୋଜି ଏକାଥରେ ସାଇଲା ପରେ ଆସିବି ଆଉ। ଆଉ ଆଇଟମ୍ କଣ କଣ କରିବା ସବୁ?
ସେ ସେୟା କହିଲେ କହିଲେ ରଜକୁ ଆ ସେ ଯଦି କହିବେ ହଁ ତାହେଲେ ଭଲ ହବ ମୁଁ ଯାଉଛି ଯାଉଛି ନହେଲେ ଗୋଟେ ଗ୍ରୁପଟେ ଖୋଲିଦେବି ଯଉ ସେ ଏଥିରେ ନମ୍ବର ଅଛି ଯେତିକି ସେଥିରେ ସବୁ ମିଶେଇ ଦେବି ଆଉ ଯେଉଁ ନମ୍ବର ଅଛି ସେଇଟା ଦେଇଦେଲେ ମୁଁ ମିଶେଇ ଦେବି। ସମସ୍ତଙ୍କୁ ଏମତି ବୁଝାବୁଝି କରିକି କହିଦେଲେ ମାନେ କିଏ କୋଉ ଦାୟିତ୍ୱ ନବ ମାନେ କିଏ ଭୋଜି ଦାୟିତ କିଏ କଣ ପାଣି ଫାଣି ଦାୟିତ କିଏ ରୋଷେଇବା ଦାୟିତ ଏମିତି କଣ କିଏ ନବ ସେଇଟା ସବୁ ଇଏ କରାହବ ଆଉ।
ଆଁ ଆଚ୍ଛା ତାହେଲେ ଆମେ ବୁଜିରେ ଆଇଟମ କଣ କଣ କରିବା?
ସେଇଟା ହଁ ସେଇଟା ମାନେ ସାଧା ଆଉ ଆଇଁଷ ମାନେ ଯୋଉମାନେ ଖାଇବେ ତାଙ୍କ ପାଇଁ ବି ଏମିତି ଅପସନ ରଖିଦେଇଥିବା ମାନେ କିଏ କୋଉଟା ଖାଇବ ବୋଲି ଆଉ।
ଆଛା ତାହେଲେ ସମସ୍ତେ ମାନେ ଆମେ ସବୁ ଝିଅ ପିଲା କରିବା ନାାଇ ଗାଁ ରେ ଯେତିକ ସବୁ ବାହା ହେଇଛନ୍ତି ସି ଲୋକ ନୂଆ ନୂଆ ସେମାନେ ବି କରିବେ।
ନାଇଁ ମାନେ ଯେତିକି ସବୁ ମାନେ ଯୋଉ ରଜ ମହସ୍ୟରେ ଯୋଉ ଝିଅ ମେ ମିଶିବେ ମାନେ ଯୋଉମାନେ ସବୁ ବାହା ହେଇକି ଯାଇ ନେରି ସେଇମାନେ ଆସିବେ ଆଉ।
ଓ ହଉ ତ ବଢିଆ ହବ ଆଉ। ଆଉ ଆମେ କେତେଳୁ ହଁ କୋଉ ଦେଖିକିନା ରବିବାର କି ବୁଧବାର କଲେ ଭଲ ହବ ଆଉ।
ହଁ ଏଇ ରଜ ସରର୍ସାଇଲା ପରେ ତ ସମସ୍ତେ ମାନେ ରଜ ସର୍ସାଇଲା ପରେ ତ ଯିଏ ଯୁଆଡେ ନାଇଁ ପଳେଇ ଆସିବ। ପଳେଇବେ ସବୁ ତାଙ୍କର ସେ ଯାହାହେଲେ ବି ରହିବେ ପାଞ୍ଚ ଦଶ ଦିନ ଖଣ୍ଡେ ସେଇ ଭିତରେ ରଜ ସରିଲା ପରେ କଦେବୀ ଗୋଟେ ଭୋଜି ବୋଲି କହୁଛନ୍ତି ଆଉ।
ଭଲ ହେନା ଆଉ
ପଇସା ଏତଲଙ୍କେ ଆଦା ହେଇନି ମାନେ ରଜ ମହୋସବ ପାଇଁ କିଛି ସେଇନା କରିନାହାନ୍ତି। ସେ କହିଲେ ରଜହତ୍ସବ ସବୁ ସରୁ ସେଇ ଗ୍ରୁପରେ ସମସ୍ତଙ୍କୁ ଇଏ କରିଦବା ଆଉ କଣ ମାନେ ସବୁ ଆଇଟମ ହିସାବରେ ଆଉ ସବୁ ଏମି ପଇସା ଫଇସା ସବୁ ଇଏ କରେ ଆଉ।
ଓହୋ ଏମିତି କଥା ତାହେଲେ ଭଲ ହବ ନା।
ହଁ ମାନେ ସେ କହୁଛନ୍ତି ଆଇଟମ ମାନେ କରିଦବା।
ଆମର ଗୋଟେ ଜଙ୍ଗଲଁ ରେ ସେଇ ଜଙ୍ଗଲରେ ଗଲେ ବଢିଆ ହୁନ୍ତା। ପା ସାଗ ଭଲ ହେଇଥିବ। ଛାଇ ହେଥିବ ଆରାମସେ ହଁ।
ହଁ। ସେଠି ବି ସମସ୍ତେ କରୁଛନ୍ତି। ଏମିତିରେ ବି ବ୍ୟାଚ୍ ଫିଷ୍ଟି ମୁଁ ଶୁଣିଛି ବ ମାନେ ଯେତିକି ସବୁ ବ୍ୟାଚ୍ ଫିଷ୍ଟି ହଉଛି। ସେଇଠି ସବୁ କରୁଛନ୍ତି। ପାଣି ଫାଣି ସୁବିଧା ଅଛି ଭଲ ଜାଗା ବି।
ହଁ ଆମେ ସକାଳୁ ପୁରା ବାହାରି ପଳେଇବା ସନ୍ଧ୍ୟା ଭିତରେ ପଳେଇ ଆସିବା। ଗସ ସକାଳୁ ନ ଗଲେ ବହୁତ ଖରା ହେଇଯିବ ଏତେ ଲୋକ ଆଉ କଣ ଗାଡି କରିକି ଯିବେ କି ଚାଲି ଚାଲି ଯିବାକୁ ପଡିବ ଆମକୁ।
ହଁ ସ ବି ପୁଣି ତାଙ୍କ ଭିତରେ ଯଦି କେହି ବି ଜାଗା ଦେଖିନଥିବେ ଇଏ କରୁନଥିବ ତାଙ୍କୁ ପୁଣି ଆସି କିିକି ନେବାକୁ ପଡିବ କି କଣ ତାଙ୍କୁ ଇଏ କରିବାକୁ ପଡିବ।
ମୁଁ କଣ କହୁଥିଲି କି ଏତି ନ କରରିକି ଆମର ଯୋଉ ଅଶୋକ ଝର ଅଛି। ସେଠିବି ତ ଭୋଜି ହୁଏ ନା।
ହଁ ହଁ ସେଟା ବି ଗୋଟେ ଭଲ ଜାଗା। ସେଠ ବି ମାନେ ସେଠ ବି ଏଇନା ଭଲ ଜାଗା। ମାନେ ରଜ ଥିବ ରଜ ହେଇଛି ମାନେ ଟିଭି ଭଲ ମାନ ଇଏ ଥିବ।
ହୁଁ ଭୋଜି କରେ ପାଣି ସୁବିଧା ଅଛି। ସବୁ ସୁବିଧା ଅଛି ଭ
ଆଁ ସେଠି ଭୋଜି କରି ମାନେ ସେଠି ଦିଟା କାମ ହେଇଯିବ। ମାନେ ଭୋଜି କରିବାକୁ ଯାଇହବ। ପୁଣି ସେଠି ବୁଲାବୁଲି ବି କରିକି ଆସିହବ।
ବୁଲାବୁଲି କରିକି ଆସିହବ ଭଲ ହୁଅନ୍ତା ନା। ଏଠି ଅଛି ଯାହା ଇଚ୍ଛା କର ଟିକେ ଆମ୍ବ ଅଛି ବି ଖାଇପାରିବା ପାଣିରେ ଗାଧୋଇ ବିି ପଡିଵା।
ହଁ ସେଠି ଝରଣା ଫରଣା ଅଛି ମାନେ ଭୋ ବି ହେଇପାରିବ ସେଠି ବୁଲାବୁଲି ବି କରିକି ଆସିପାରିବ। ତାହରେ ଦିଟା କାମ ହେଇଯିବ ଆଉ।
ହୁଁ ସେୟା ଆମେ ଗୋଟେ କାମ କରିବା। ଗୋଟେ ଗୁପ ଟ ଖୋଲିବା ସମସ୍ତେ ଆଡ କରିଦବା ହେଲା। ତୁ ଗୋଟେ ଗ୍ରୁପ ଖୋଲିଦବୁ ସମସ୍ତେ କରିଦବୁ ଯା ନମ୍ବର ନଥିବ ମତେ ମାଗିଦବୁ। ହେଲା।
ଆଡ ତାରିକି ନା ତାପରେ ଯୋଉ ସେ କାରଣ ଆମେ ଦି ଜଣ କଥା ହେଲେ ଜଣ ଜଣଙ୍କୁ ଫୋନ କଲେ କେହି ଜାଣିପାରିବେନି ନା। ଆମେ ଗ୍ରୋପଟେ କଥା ହେଲେ ସମସ୍ତେ ଜାଣିପାରିବେ।
ପଣି ପୁଣି
ହୁଁ। ସମସ୍ତ ମତ ଜାଣିକିନା କଣ କୋଉ ରେଟ ରେ ହଁ ତ ସମସ୍ତେ ମତ ଜାଣିକିନା କେ ସେମାନେ ଆଦାୟ କରିବା କେବେ କର କଣ କଣ ଆଇଟମ କରିବା ରଜ ତ ସବୁ ଏକାଠି ହେବା। ସେଥି ପ୍ଲାନ୍ କରିଦବା ଆଉ।
ହଁ ସେଟା ସବୁ ର ଯରେ ଯଦି କିଏ ବି ଜର ରଜକୁ ଯଦି କଣ ପାଇଁ ଆସିିବାର ନଥିବ ସେଇଟା ତା ହେଲେ ଗ୍ରୁପ୍ରରେ ଆମେ ସେମିତି ମି ସେ କରି କହିଦେବ ଆଉ?
ନାଁ। ଆଉ ଆଉ କିଛି ତୋର ଆଇଡିଆ ଅଛି କି ନା କୋଉ ଆଉ କୋଉଠି ଭୋଜି କରିବାର?
ନାଇଁ ସେଇଟା ବି ଭଲ ହବ ଅଶୋକ ଜର ବି ଭଲ ହବ ମାନେ ସେଠି ବୋଜା ମାନେ ଭୋଜି ଭୋଜି କରିକି ସେଠି ଖାଅ ପିଇ କରିକି ମାନେ ସେଠି ଅଛି ବି ସବୁ ବୁଲିିବା ଜାଗା ସେଠି ସବୁ ବୁଲାବୁଲି କରିକି ଆସିବେ ଏକାଥରେ ଆଉ।
ଆମେ ବା ଗୋଟେ ବୋଲର କରିଦେଇକି ନା ସବୁ ଲଦି ଯାଇ ସବୁ ଜିନିଷ ପତ୍ର ନେଇଯିବା କିନ୍ତୁ ଅସୁବିଧା କିଛି ନହବ। ପୁରା ସକାଳ ସାତଟା ଆଠଟାରୁ ବାହାରଯିବା ଏଠି। ଯେମିତି ସନ୍ଧ୍ୟା ସୁଧା ଖାଇ ପିଇକିନା ରୋଷେଇ ସାରିକିନା ଆମେ ଫଟ ଫଟ ଉଠେଇକି କେମିତି ଆସିବ ହେରି ଘରକୁ।
ହଁ ସେଇଟା ବି ଫୁଣି ଅଳ୍ପ ବାଟ ତ ଏଇଠୁ ମାନେ ଏଇଠୁ ତ ଅଳ୍ପ ବାଟ ହବ କିନ୍ତୁ
ହଁ ଯାହାହେଲେ ବି ଜଙ୍ଗଲ ଏରିଆ ନା ଜଙ୍ଗଲ ଏରିଆ।
ହଁ ଜଙ୍ଗଲ ଏରିଆ ସେଥିପାଇଁ ଜଲଦି ଯାଇକି କେମିତି ଜଲଦି ଆସିବାକୁ ଇଏ କରିବ ଆଉ ମାନେ ଏଠି ସବୁ ମାନେ ଭୋଜି କରିକି ବି ନାଚ ଗୀତ କରିକି ମୁଡ ଫ୍ରେସ୍ ହେଇଯିବ ତା ସାଙ୍ଗେ ବୁଲାବୁଲି କରିକି ବି ଆଉ ଟିକେ ମୁଡ ଫ୍ରେସ୍ ହେଇଯିବ।
ହଁ କାରଣ ଆମେ ଆଗରୁ କେବେ ଭୋଜି କରିନେ ସେଇଠି। ଏବେ ନୂଆ କି କରିବା କିଛି ଜଣିନେ। ସେୟା କଲେ ଭଲ ହୁଅନ୍ତା ନା।
ହଁ ସେଇଟା ସେଇଠିକି ବି ଗଲେ ଭଲ ହୁଅନ୍ତା। ମାନେ ଏଇଟା ଯଉ ଗାଁରେ ଜଉଟା କରିବି ବୋଲି କହୁଥିଲେ ସେଇଟା ପାଖରେ ହେଇଥାଆନ୍ତା। ସେଟା ଇଆଡେ ଗଲେ ଟିକେ ବୁଲାବୁଲି କରିକି ଆଉ ଟିକେ ମାନେ ଆଉ ଟିକେ ମଜାମସ୍ତି ହବ ଆଉ।
ହଁ।
ଗାଁରେ କରିଥିଲେ ଖାଲି ଯାହା ଟିକେ ନାଚ ଗୀତ କରିଥାନ୍ତେ ଇଏ କରିଥାନ୍ତେ ଗାଁରେ ତ ମାନେ ସେଟା ତ ଯାହାହଲେ ଜଙ୍ଗଲରେ ସେଟି ନାଇଁ ସେଟା ସେମତି ଅଶୋକଧରା ଆଡେ ଗଲେ ସେଇଠି
ଆମେ ଗୋଟେ ବକ୍ସ ନେଇଯିବା
ହଁ ସେଇ ବକ୍ସ ଟା ନେଇଗଲା ହଁ ସେଇଟା ହବ। ସେଇଟା ବଡ ପାଲ ଟେ ନେଇଯିବ ସେଇଠି ସବୁମାନେେ ସବୁ ଜିନିଷ ପତ୍ର ନେଇକି ପଳେଇଥିବ ସେରା ସବୁ ଏମିତି କରିକି ସେଠି ଖାଇ ପିଇକି ବୁଲାବୁଲି କରିକି ଆସିବ ଆଉ।
ହଁ ସେଇଆ କଲେ ଭଲ।
ଆଇଟାମ ତ କହୁଛନ୍ତି ମାନେ ଅପସନ ରଖିଦେବେ ମାନେ କିଏ? କିଏ ଆଇଁଷ ଖାଇବ, କିଏ ସାଧା ଖାଇବ ଏମିତି ସବୁ ଅପସନ ରଖିଦେବେ ଆଉ।
ହଁ ଆଉ ସେଠି ତ କିଛି ମିଳିବନି ସେଠି ଜଙ୍ଗଲ ଏରିଆ। ଥଣ୍ଡା ଫଣ୍ଡା କି କଣ ଖାଇବ କଣ ଜଳି ଭଳିଆ ସବୁ ନେଇଜିବାକୁ ପଡିବ ଆଗୁଆ? ଦୁକାନ ଫୁୋକାନ କିଛି ନାଇଁ।
ହଁ ସେଠି ବି ସେ ସବୁ ନେ ନେଇନକି ଯିବାକୁ ପଡିବ।
ହୁଁ।
ସେଠି ବି ଯଦି କିଏ ଯୋଉ ମାନେ ଯୋଉ ମାନେ ବାହାହେଇକି ମାନେ ଯୋଉମାନେ ଯାଇଛନ୍ତି, ସେମାନେ ବି ଯଦି ତାଙ୍କ ମାନେ ଛୋଟ ଛୋଟ ଛୁଆଙ୍କୁ ଧରିକି ଆସିବେ ତାଙ୍କ କଥା ବି ମାନେ ଇଏ କରିବାକୁ ପଡ଼ିବ।
ସେୟା ତାଙ୍କ କଥା ବୁଝିଆକୁ ପରିବ ଏଠି ପାନି ଏରିଆ। ଭଲ ତାଙ୍କୁ ଦାୟିତ୍ଵରେ ରଖିବାକୁ ହବ ତାଙ୍କ ମା ମାନଙ୍କୁ କହିବାକୁ ହବ।
ହଁ ସେ ଛୋଟ ଛୁଆଟା ନା ସିଏ ଆଉ କଣ ଜାଣିଛନ୍ତି ସିଏ ପାଣି ଫାଣି ଦେଖିକି କାଳେ ପଳେଇବେ କି ଇଏ କରିଦେବେ।
ସେଇଆ କଲେ ହେବ ଠିକ କାମ କର। ସମସ୍ତେ ୟ କରିଥା ସମସ୍ତେ ହେଲା।
ହଁ ହଁ। ଆମର ଖୋଜିଆ ଆଉ।